ଏ ରହୁନ ହ୍ୟାଲୋ।
ଶୁଭିଲା? କଣ କରୁଛ କଣ କରୁଛ?
ଏଇ ଏଇ ଘରେ ବସିଛି।
କଣ ଖାଇଚ ଆଜି।
ହଁ କେକ୍ ଖାଇବି। ଆଉ ପରଟା, ଭଜା ଖାଇକି ମେଡିସିନ ଖାଇକି ଆପଣ କଣ ଖାଇଛନ୍ତି? ପର୍ସନାଲ୍ କଥା କୁହନ୍ତୁନି ଆପଣ କଣ ଖାଇଛନ୍ତି?
ହଁ ପିଠା କୁଦୁ ଚାହା
ହୁଁ।
ଚକୁଳି ପିଠା।
ଆଉ‌। ଆଉ ଆପଣଙ୍କୁ କଣ କଣ ରୋଷେଇ ଆସିଛି?
ଡାଲମା ହେଇଛି, ଭାତ କାଙ୍କଡ ଭଜା ଆ ରୁସେଇ ସବୁ ଆଛି ଆଉ।
ଆଉ। ଆପଣଙ୍କ ହେ କଣ କେମତି ରଥଯାତ୍ରା ପାଳନ ହୁଏ କହିବେକି ଟିକେ।
କାର୍ତ୍ତିକ ମାସରେ ପେରା ହୁଏ ଆଉ। ରଥଯାତ୍ରା, ବାହୁଡା
ଏ ରଥଯାତ୍ରା କେମିତି କଣ ପାଳନ କରନ୍ତି ଆପଣ? କଣ
ଏ ରଥଯାତ୍ରା ଭଲ ପାଳନ ହୁଏ ଏଟା ଆଉ। ସବୁଆଡୁ ଲୋକ ଆସନ୍ତି।
କେବେ ପୁରୀ ଯାଇଛନ୍ତି ରଥଯାତ୍ରାକୁ?
ରଥଯାତ୍ରା କ ଯା ଅନ୍ୟ ବେଳେ ଯାଇଛି ରଥଯାତ୍ରା କୁ ଯାଇନୁ ଆଉ। ଅଲଗାବେଳେ ଯାଇଛି।
ହୁଁ, ହୁଁ। ଆଉ ରଥ ରଥଯାତ୍ରା ଆପଣ ଆପଣଙ୍କ ଗାଁ ରେ ରଥ ଟଣା ହୁଏ ନା ବାହାର ଗାଁକୁ ଯାଆନ୍ତି?
ନିଜ ଗାଁ ରେ ଟଣା ହୁଏ ରଥଯାତ୍ରା।
ହଁ ନିଜ ଗାଁ ରେ ରଥ ଟାଣୁଛନ୍ତି?
ହଁ।
ହୁଁ, ହୁଁ। ଆଉ। କେମିତି କଣ ରଥଯାତ୍ରା ଆପଣ ଦେଖିଛନ୍ତି କହିଲେ?
ରଥଯାତ୍ରା ଦେଇି କରି ଦୌଡି ଭିଡା ହେଇକି ଟଣା ହବ ଲୋକ ଶହେ, ଦେଢଶହ ଭଳିଆ। ପଚାଶେ ଏନ୍ତୀ ଟାଣନ୍ତି ସବୁ ସବୁ ଜାତି ମିଶିମୁଶାକି।
ଓ ଆପଣଙ୍କ ଗାଁ ରେ କଣ କଣ ପୂଜା ପର୍ବ ସବୁ ପାଳନ ହୁଏ?
ଏ କୁଆଁର ପୁନେଇ ହୁଏ ଖୁଦୁରୁକୁଣି ହୁଏ। ନାଗରଚତୁର୍ଥୀ ଉଷା ଭଲ ହୁଏ। ଏଇଗୁରା ସବୁ ବିଭିନ୍ନ ପ୍ରକାର ଉସାବାର ହୁଏ ଏତିଥି ଆଉ।
ଏଇ ବର୍ଷ ରଜରେ ଆପଣ କଣ କେମିତି କଣ କଲେ? କଣ ଖାଇଲେ ରନ ଦୋଳି ଫୋଳି ଖେଳି ଦୋଳି ଖେଳିଚନ୍ତି କି ନାହିଁ
ଦୁଲି ଖେଳା ହେଇଚି ଆଉ ଅରୁଆ ଆରମା, ଡାଲମା, ଖଟା, ପାସେ, ପାମ୍ପଡ଼ ପାଣି ବୁତଲ ଏଇଗୁରା ସବୁ ଦିଆ ହେଇଛି ଏଠେ।
ହୁଁ ହୁଁ। ଆଉ ରଜ ରଜ ତିନି ଦିନିଆଙ୍କ ଭଲରେ ଭଲରେ କଟିଲା କି କଣ? ସୁବିଧା ଅସୁବିଧା ହେଲା କି କଣ?
ଭଲରେ ଭଲରେ କଟିଲା ରଜ।
ଉଁହୁଁ ଆଉ ଫାଷ୍ଟ ରଜ କେମିତି କଣ ପାଳନ କଲେ?
ଭଲ ପାଳନ ହେଇଚି।
ହୁଁ। ଆଉ ସେଖେଣ୍ଡ ରଜ? କଣ ପିଠା ପିଠି କରି ଖାଇଛନ୍ତି ନା ଖାଲି ଖାଲି ରଜରେ ଯାଇକି ଦୋଳି ଖେଳିଲେ?
ପଠା ଖଣ୍ଡା ଭୋଜିମଛ ଭଲ ହେଇଚି।
ପିଠା ରଜରେ ପୋଡ଼ ପିଠା ଏଇ ପିଠା କରନ୍ତି କରିଥେ
ଆରିସା କାକେରା ନୁଆଡି ଏଇଗୁଡ଼ା ରଜରେ ବନାହୁଏ।
କରିକି ଖାଇଚନ୍ତି?
ହଁ ପକୁଡି, ପାମ୍ପଡ଼ ହଁ କରାହେଇଚି ଖିଆ ହେଇଚି ଏଇଗୁରାକ
ଉଁହୁଁ। ଆଉ ଆପଣ ଆଡେ ଲକ୍ଷ୍ମୀ ପୂଜା କେମତି କଣ କରନ୍ତି? କୁଆଁର ପୁନେଇ ଲକ୍ଷ୍ମୀ ପୂଜା ସେ ବିଷୟରେ ଟିକେ କୁହନ୍ତୁ?
ହଁ ଲକ୍ଷ୍ମୀ ପୂଜା କୁଆଁର ପୁନେଇ ଭଲ ପାଳନ ହୁଏ। ବାହାର ଲୁ କୋ ବି ଆସନ୍ତି ସବୁ।
କେମତି ଲକ୍ଷ୍ମୀ ପୂଜା ଆପଣଙ୍କର କେତେ ଦିନ ହୁଏ? କେମତି କେମତି ପୂଜା ପର୍ବ ହୁଏ ଟିକେ କୁହନ୍ତୁ? ଭଲ ତ ପାଳନ ହୁଏ ଆମେ ତ ହଁ ଶୁଣୁ ଜାଣିଚୁ ଭଲ ପୂଜାଟା ଭଲରେ ପାଳନ କରାଯାଏ। ହେଲେ କେମତି କଣ ପାଳନ ହୁଏ କେମତି ପୂଜା ପର୍ବ ହୁଏ? ଆଉ ବ୍ରାହ୍ମଣ ମାନେ କେମିତି ପୂଜା କରନ୍ତି କଣ ସେ ବିଷୟରେ ଟିକେ କୁହନ୍ତୁ?
ସକାଳେ ପୂଜା କରନ୍ତି ଆଳତି ସନ୍ଧ୍ୟା ବେଳେ ଧୂପ ଦିଆ ପୂଜା ହୁଏ ଆଳତି ଆଉ ପୁରାଣ ପଢା ଯାଏ ଦିହିପରିଆ ବସିକି ଆଉ ସମସ୍ତେ ମା ମାନେ ମା ଭଉଣୀ ମାନେ ସମସ୍ତେ ଆସନ୍ତି ପୂଜାଠି ଭଲ ପାଳନ ହୁଏ।
କେତେ ଦିନି ଆପଣଙ୍କ ଆଡ଼େ ପୂଜା ହୁଏ ଲକ୍ଷ୍ମୀ ପୂଜା?
ବଡ଼ ପୂଜା ଅନୁସାରେ ଦେଖିକି ପାଞ୍ଚ ଦିନି ତିନି ଦିନି ଚାରି ଦିନି ଏମତି ଏମିତି ପୂଜା ହୁଏ।
ବଡ଼ ପୂଜା କୋଉ ଦିନ ହୁଏ?
ବଡ ପୂଜା ଗୁରୁବାରରେ ପଡେ ଗୁରୁବାର ଦିନ ହୁଏ।
ସେଦିନ କେମିତି କଣ ପୂଜା ହୁଏ ମାଆଙ୍କର?
ସୂର୍ଯ୍ୟ ପୂଜା ହୁଏ ଦାଣ୍ଡରେ।
ଉଁ ତାପରେ
ମା ଭଉଣୀ ମାନେ ସମସ୍ତେ ଆସନ୍ତି ଠାକୁର ବସନ୍ତି ପ୍ରଣାମ କରିକି। ପୂଜା ହୁଏ ହୁମ ହୁମ ଯଜ୍ଞ ହେଇକି
ବ୍ରାହ୍ମଣ ମାନେ ହୋମ କରନ୍ତି, ନାଇଁ କି?
ହୁଁ।
ବଡ ପୂଜା ସରିଲା ପରେ
ପ୍ରସାଦ ପାଆନ୍ତି ସମସ୍ତେ।
ପ୍ରସାଦ ସିଷ୍ଟ ମାନେ ପ୍ରସାଦ ହଁ ସେବନ ବି କରନ୍ତି ନାଇଁ କି?
ହୁଁ।
ହୁଁ ପ୍ରସାଦ କେମିତି କଣ ମାନେ ବନାନ୍ତି? ରୋଷେଇ ଆସି ବନାନ୍ତି ନା ଆପଣ ମାନେ ଗାଁ ରୁ
ରୋଷେଇଆ ରୋଷେଇଆ ରୋଷେଇଆ ଆସିକି ବନାନ୍ତି।
ରୋଷେଇଆ ଆସିକି ବନାନ୍ତି।
ହଁ।
ଭଲ ଲାଗେ ନା କଣ ଆପଣଙ୍କୁ କଣ କେମିତି ଲା?
ସେ ଆଉ ଆସିକି ବନାନ୍ତି ଭଲ ଲାଗେ। ରୋଷେଇ ଠାକୁରଙ୍କ ପ୍ରସାଦ ଭଲ ଲାଗେ।
ଠାକୁରଙ୍କ ପ୍ରସାଦ ତ ମାନେ ଅଳ୍ପ ଖାଇଲେ ବି ପେଟ ପୁରିଯାଏ। ଅଧିକ ଖାଇଲେ ବି ପେଟ ପୁରିଯାଏ। ତ ସେମତି ମାନେ ଆପଣଙ୍କୁ କେମିତି ମାନେ ଇଏ ହେଇଚି ନା ନାଇଁ? ମାନେ ମୁଁ ଠାକୁରଙ୍କ ପ୍ରସାଦ ଅଳ୍ପ ଖାଇଲେ ମୋ ପେଟ ପୁରି ଯାଉଚି ଇଏ ହଉଚି ମାନେ ସେମତି କେଭେ ଭାବିଚନ୍ତି ନା ଭାବିନାହାନ୍ତି?
ନା ଠାକୁରଙ୍କୁ ପ୍ରସାଦ ତ ପାଇଲେ ପେଟ ପୁରିବ ଭଲ ଲାଗିବ ଆଉ ଭାବିବି କଣ ଟେ।
ଆଉ ଆପଣଙ୍କୁ କଣ କଣ ବନେଇକି ଖାଇବାକୁ ଭଲ ଲାଗେ? ହାଲୋ।
ହଁ।
ମୁଁ କହିଲି ଆପଣଙ୍କୁ କଣ ବନେଇକି ଖାଇବାକୁ ଭଲ ଲାଗେ?
ରୋଷେଇ ଅରୁଆ ଅନ୍ନ ଭଲ ଲାଗେ।
ହୁଁ ହୁଁ।
ପଖାଳ ଖାଏ, ଗରମ ଭାତ। ପିଠା କୁଣ୍ଡା କରିକି, ଯେକୌଣସି କଥା ସବୁଡା କିଛି କରିକି ଖାଇବାକୁ ଭଲ ଲାଗେ ଆଉ।
ମାନେ ରାନ୍ଧିକି କରିକି ଖାଆନ୍ତି କି କିଏ ରାନ୍ଧିକି ଦିଏ?
ନାଇଁ ଆମେ ନିଜେ ରୋଷେଇ କରିକି ଖାଉ ରାନ୍ଧିକି।
ସବୁବେଳେ ମନେ ରଖିଥିବେ କି ଯୋଉ ଜିନିଷ ଟା ରାନ୍ଧିବେ ସେଇ ଜିନିଷ ଟା ଧର ବାରଟା ବେଳେ ରାନ୍ଧିଲେ ବାରଟା ବେଳେ ହିଁ ଖାଇକି ସମାପ୍ତ କରିଦେବେ। ମାନେ ଶେଷ କରିଦେବେ। ଆଉ ତାକୁ ଆଜିିକାଲି ଲୋକମାନେ କଣ କରୁଚନ୍ତି ରାନ୍ଧିକି ତାକୁ ଫ୍ରିଜ ରେ ରଖି ଦଉଚନ୍ତି। ତ ସେମାନେ ସନ୍ଧ୍ୟା ବେଳେ କି ରାତିରେ ସେଇଆକୁ ଆଣିକି ଖାଉଚନ୍ତି। ସେମିତି କେବେ ଖାଇବା ନାହିଁ। ସେମିତି ଖାଇଲେ କି ଦେହ ବେଶୀ ମାନେ ଖରାପ ହବ ହେଲା କି? ଯାହା ରୋଷେଇ କରିବେ ସାଙ୍ଗେ ସାଙ୍ଗେ ରୋଷେଇ କରିବେ ଗରମ ଗରମ ଖାଇବେ ଥଣ୍ଡା ପର୍ଯ୍ୟନ୍ତ ରଖିବେ ନାହିଁ ଆଉ ଯଦି ଆପଣ କରିକି ରଖୁଛନ୍ତି ତ ତାକୁ ଫି ଫୋପାଡି ଦେବେ ଆଉ ଖାଇବେ ନାହିଁ
ଫେରି ରୋଷେଇ କରିବେ ରାତିରେ ଖାଇବେ ଗରମ ଗରମ ରୋଷେଇ କରିବେ ଖାଇବେ
ହଁ
ଆଉ ଆପଣଙ୍କର ମାନେ ହଁ ଆପଣଙ୍କ ଗାଁରେ ଆପଣଙ୍କ ଗାଁ ରେ ଆଉ କଣ କଣ ସବୁ ପୂଜା ପର୍ବ ହୁଏ
ବିଶ୍ଵକର୍ମା ବିଶ୍ଵକର୍ମା ପୂଜା ହୁଏ।
ବିଶ୍ଵକର୍ମା ପୂଜା ହୁଏ କେମିତି କଣ ପୂଜା କରନ୍ତି ବିଶ୍ଵକର୍ମା ପୂଜା
ଏ ସବୁ ମା ଭାଇ ଭଉଣୀ କି ସବୁ ଡକେଇକି ବ୍ରାହ୍ମଣ ଡକେଇକି ତାଙ୍କର ତାଙ୍କ ଆ ସ୍ଥାନ ଟିକି ଡାକିକି ନେଇକି ବସେଇକି ପୂଜା ପର୍ବ ହୁଏ ଆଉ ବ୍ରାହ୍ମଣ ନନା ଆସି ପୂଜା କରନ୍ତି
ହୁଁ ଆଉ ଆଉ କି ପୂଜା ହୁଏ ବିଶ୍ୱଵକର୍ମା ପୂଜା ଗଲା ଖୁଦୁରୁକୁଣୀ ପୂଜା କରନ୍ତି ଆପଣ
ହଁ ସବୁ ବାର ମାସ ତ ବାର ପର୍ବ ସବୁ ନାନାଦି ପ୍ରକାର ଉଷାାବାର ତିଥି ହୁଏ ଆଉ
ଓଡ଼ିଆଙ୍କର ତ ବାର ମାସ ତେର ପର୍ବ ତ କି କି ପର୍ବ ଟା ଆପଣ ପାଳନ କରନ୍ତି ସେଇ ବିଷୟରେ ଟିକେ କୁହନ୍ତୁ
ବଡ ପୂଜା ପାଳନ କରୁ ବ୍ରତ ଉସାପାଳନ କରୁ କୁଆଁରପୁନେଇଁ ପାଳନ କରୁ ରଜ ତାକୁ ପାଳନ କରାଯାଏ
ହୁଁ
କୁଦରୁକୁଣୀ ତାକୁ ପାଳନ କରାଯାଏ ସାବିତ୍ରୀ ଓଷା ତାକୁ ପାଳନ କରାଯାଏ ଏଇଗୁରା ସବୁ ବିଭିନ୍ନ ପ୍ରକାର ପାଳନ କରାଯାଏ ଆଉ
ଆମେ ଆପଣ ଜାଣିଥିବେ ଆମେ ଚାରି ଧାମ ଭିତରୁ ଗୋଟିଏ ଧାମରେ ଆମେ ଅଛନ୍ତି ସେ ହଉଛି ପୁରୀ ଧାମ ସେଟା ହଉଛି ଆମ ଓଡିଶାରେ ପ୍ରସିଦ୍ଧ ପୁରୀ କେବେ ଯାଇଛନ୍ତି ପୁରୀ?
ଯାଇଛି ଶ୍ରାବଣ ମାସରେ ଯାଇଥିଲୁ ଥରେ ଆଉ ଆଉ ଆଉ ହହୁତ ବର୍ଷ ତଳେ ଯାଇଥିଲୁ ଆଉ
ଓକେ ଠିକ ଅଛି ଧନ୍ୟବାଦ କୋଶ୍ଚିନ୍ ଅ ପ ପ୍ରଶ୍ନର ଉତ୍ତର ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଜୟ ଜଗନ୍ନାଥ ତମକୁ ଭଲରେ ରଖନ୍ତୁ ଜଗନ୍ନାଥ ରଖୁଛି ଆଁ